ଆଜ୍ଞା କୁହନ୍ତୁ? ଆଜ୍ଞା କୁହନ୍ତୁ?
ହଁ ମୋର ଗୋଟେ ସାହାଯ୍ୟ ଦରକାର ଥିଲା?
ଆଜ୍ଞା।
ଉ ମୋର ଗୋଟେ ପୁରୁଣା ଜାଗା ଥିଲା। ସେଟା ମୋ ବାପାଙ୍କ ନାଁରେ ଥିଲା। ତ ସେ ଜାଗା ଟା, ଏବେ ମୋ ନା କୁ ହେଇଯାଇଛି।
ଆଜ୍ଞା।
ତ ମୁଁ ଏବେ ଚାହୁଁଛି ଯେ କିଛି ବିଜନେସ୍ ଷ୍ଟାର୍ଟ କରିବା ପାଇଁ? ତ ମୁଁ ସେଇଠି କଣ କରିପାରିବି? ମାନେ ମୋର ସେଇଟା ଟିକେ ଏନ୍ଏଚ୍ ମାନେ ହାଇୱେ ପାଖରେ ଜାଗାଟା।
ଆଜ୍ଞା।
ତ ସେଠି ମୁଁ ପେଟ୍ରୋଲ୍ ପମ୍ପ କରିପାରିବି? ନା ଗୋଟେ ଦୋକାନ କି ହୋଟେଲ କରିବା ଠିକ୍ ରହିବ?
କାଇଁ।
ନା କଣ କରିପାରିବି, କିନ୍ତୁ ମୋତେ ସେଥିରୁ ଯେମିତି ବେଶୀ ଟିକେ ପ୍ରଫିଟ୍ ଦରକାର
ଆଜ୍ଞା ଆପଣ ଯଦି କହୁଛନ୍ତି ଯେ, କହିଲେ ଯେ ଆପଣ ପେଟ୍ରୋଲ ପମ୍ପ କଥା ଆପଣ କହିଲେ ମାନେ, ଆପଣଙ୍କ ପାଖର ମାନେ ଠିକ୍ ଠାକ୍ ପଇସା ଅଛି। ତ ଆପଣ ଯେ ବିଜିନେସ୍ ଚାହିଁନେ କରିପାରିବି ନା?
ନା ମୋ ପାଖର ସେତେ ପଇସା ନାହିଁ। ଆଭରେଜ୍ ଭଳିଆ ପଇସା ଅଛି।
ଏଭରଜ୍? ଏ ଆପଣ ଯଦି କହିଲେ, ଆପଣ ଗୋଟେ ପେଟ୍ରୋଲ ପମ୍ପ ଖୋଲିପାରେ ମାନେ ଚାହୁଁଛନ୍ତି? ତାହେଲେ ଆପଣ ପଇସା ଥିବ ନା? ତ
ଦେଖନ୍ତୁ, ମୋ ପାଖରେ ଅଲଗା ଆଉ, ଆଉ ବହୁତ ଗୁଡ଼ା ଜାଗା ବି ଅଛି। ତ ମୁଁ ଭାବୁଛି କି ସେ ସବୁ ବିକିକି ଗୋଟେ ଜାଗାରେ ଭଲସେ ଟିକେ ବିଜନେସ୍ ଷ୍ଟାର୍ଟ କରିବା ପାଇଁ
ଆଜ୍ଞା। ତ ମାନେ ଆପଣଙ୍କର କିସ ଇଚ୍ଛା ଅଛି? ମାନେ ପେଟ୍ରୋଲ ପମ୍ପ କରିବାର ନା ମାନେ ଏବେ ମାନେ ଏବେ ଯେହତ ଟିକେ ହାଇୱେ ଉପରେ ଉପରେ ଜାଗା ଟା ଆପଣଙ୍କର ଅଛି। ତ ଯଦି ଆପଣ ସେଠି କିଛି ଦୁକାନ କରିକି ଭୋଡ ର ଦେବେ। ଆଜିକାଲି ଭଡା ବି ବହୁତ ଦିଇ ହଜାର ପାଖାପାଖି ଆ ଷ୍ଟାର୍ଟିଂ କରୁଛନ୍ତି ଆରମ୍ଭ କରୁଛନ୍ତି। ଆପଣ ଦୋକାନ ବି କରିକି ଭଡା ବି ଦେଇପାରିବ ସେଟା ବି ଆପଣଙ୍କର ଭଲ ହେଇପାରିବ।
ଆଚ୍ଛା।
ପେଟ୍ରୋଲ ପେଟ୍ରୋଲ ହେଇଟା ଦେଖନ୍ତୁ। ଆପଣଙ୍କ ପେଟ୍ରୋଲ ଗୋଟେ ଇଏ ଖୋଲିବା ପାଇଁ ବହୁତ ଦିନ ଚାଲିଯିବ କାହିଁନା ଗୋଟେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ବହୁତ ଟାଇମ ଲାଗେ ଆଉ ତାର ସବୁ ପରମିସନ ଆଣିକି ଇଏ କରି କି ଆଉ ପେଟ୍ରୋଲର ବହୁତ ଅସୁବିଧା ବି ଅଛି ଆପଣଙ୍କୁ ନୋକ ବି ସିନା ରକ୍ତ ହବ। ତ ଆପଣଙ୍କୁ ବହୁତ ପଇସା ଲାଗିବ ଆଉ ବହୁତ ଦିନ ବି ଯିବ ଯଦି ଆପଣ ଏତେ ଦିନ ଅପେକ୍ଷା କରି- କରିପାରିବେ। ତ କରନ୍ତୁ ପେଟ୍ରୋଲ ପମ୍ପ ବି କିଛି ଖରାପ ନୁହିଁ ବାକି
ନା ମୁଁ ଏତେ ଟାଇମ୍ ଅପେକ୍ଷା କରିପାରିବିନି ମତେ କମ ଦିନ ଭିତରେ ଯେମିତି ମୁଁ କରିବାର ଅଛି ବିଜନେସ୍ ଟା।
ଆଜ୍ଞା ତାହେଲେ ଆପଣ ମୁଁ କହିବି ଯଦି ହାଇୱେ ଉପରେ ଅଛି ଆପଣ ଆ ମାନେ ଘର କରିକି ଯଦି ଭଡ଼ାରେ ଲଗେଇବା ପାରିବେ ଟିକେ ଘରା ବଡ଼ ବଡ଼ କରେକ ରହୁଙ୍ଗ। ଭଡା ଲଗେନା ଆପଣଙ୍କର ପାଇଁ ଭଲ ହବ ଆପଣ ଜେ ଗୋଟେ ରୁମ ର ଦି ହଜାର ମିନିମ ଚାର୍ଜ କରିପାରିବେ।
ଆଛା। ଆଉ ତାହାନେ ଅଲଗା କିଛି ବିଜନେସ୍ କରିବା ପାଇଁ ଯଦି ମୁଁ ଚାହିଁବି।
ହଁ ଆପଣ ଯଦି ଦେଖନ୍ତୁ ବିଜନେସ୍ ଆପଣଙ୍କ ଜାଗା ଅଛି ମାନେ ମୁଁ କହୁଛି ଫା ଆପଣ ଘ ଘର କରିଦିଅନ୍ତୁ ଘର କରିଦେଇକି ନିଜେ ବି ଯଦି ସେଇଠି ଚାହିଁବେ ନିଜେ ବି ଗୋଟେ କିଛି ଦୋକାନ କରିାରି ଆଉ ଯେରହିଲେ ଭଡା ବି ଲଗି ପାରି ଆପଣଙ୍କ ପାଇଁ ଦି ଆଡୁ ଲାଭ ଆପଣଙ୍କ ଦୋକାନ ବି ବିକ୍ରି ହବ। ଆଉ ପ୍ଲସ୍ ଆପଣଙ୍କ ଯେତିକି ଭଡା ଦେଇଥିବେ ତାଙ୍କରି ଭଡା ନେବେ। ଆପଣଙ୍କ ଦୁୋକାନ ହ ବିକି ଦେବ ଦୁୋକାନ ଟା କଦା ଭଲ ରହିବ।
ଦେଖନ୍ତୁ। ତ ମୋର ଯେଉଁ ଜାଗାଟା ଅଛି
ଆଜ୍ଞା।
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ଯେଉଁ ଜାଗାଟା ଅଛି ସେଇଟା ଏନ୍ଏଚ ପାଖରେ କିନ୍ତୁ ଟିକେ ଟାଉନ କୁ ଲାଗିଛି। ବୁଝିପାରୁଛନ୍ତି ତ ତ ସେଇ ମୁଁ ଚାହୁଁଛି କି କି ସେ ଜାଗାର ଗୋଟେ ହୋଟେଲ ମାନେ ଲଜ ଟାଇପ ର ତିଆରି କରିବା ପାଇଁ।
ଆଜ୍ଞା।
ସେଟା କଲେ କେମିତି ହେବ?
ହଁ ଆପଣ କରିପାରିବେ ବାକି ମତେ ଲାଗୁନି ସେଠି କିଛି ଆପଣ ଦେଖ ସେଠି ଗୋଟେ କିଛି ଥାନ୍ତା ଯୋକ ମନ୍ଦିର ଇ ଟ୍ରାଭେଲିଂ ପାଇଁ ଘରିବା ପାଇଁ କିଛି ପ୍ଲେସ ଥାନ୍ତା ଲୋକାନ ଯାଇଥାନ୍ତା। ରହିଥାନ୍ତେ ବାକ ଏସ ତ କିଛି ନାହିଁ। ଟିକେ ଟାଉନ ଆଡକୁ ଲୁକ ମାନେ ଯଦି ଯିବେ। ଏରକ ଟିକେ ନର୍ମାଲ ଘୋରିବା ପାଇଁ ଯିବେ ନହେଲେ ଟିକେ ଖାଇବା ପାଇଁ ଯିବେ। ମାନେ ଏରକୁ ଆଉଛି ମତେ ଲାଗୁନି ଯେ ଆପଣ ଯଦି ଲଜ କରିବେ ତ ଆପଣଙ୍କ ପ୍ରଫିଟ ଟା ହେଇପାରନ୍ତା ସେ କିଛି ନାହିଁ ତ କିଛି ଥାନ୍ତା ତ ଆପଣଙ୍କ ପାଇଁ ସେଇଟା ଭଲ ହେଇପାରିଥାନ୍ତା।
ଆଚ୍ଛା ତାହେଲେ ଆପଣଙ୍କ ହିସାବରେ କଣ କରିପାରିବି ମୁଁ?
ହୁଁ ଆପଣ ତ କହିଲେ କି ଆପଣଙ୍କ ଟାଇମ ନାହିଁ। କି ଶୀଘ୍ର ଷ୍ଟାର୍ଟ କର ଅଛି ବିଜନେସ୍ ତାହେଲେ ଘର କହିକି ହିଁ ଭଡା ଦେଇ ଦିଅନ୍ ଆପଣଙ୍କ ପାଇଁ ଦିଟା ନିଜ ଘର ରଖିନେବେ ଆପଣଙ୍କ ଯଦି ପରେ ଆପଣ ନେଇ ସେ ବିଜନେସ କରିବେ ଯଦି କିଛି ଖାଇବା ଜିନିଷ ହଉ କେ ଅଲଗା ଗ୍ରସରୀ ହଉ କି ଆଉ କିଛି ବି ଆପଣ ଦିଟା ଦୋକାନ ଆପଣ ବିକି ପାରିବେ ଆଉ ଯେତିକି ରହିଲା ଆଉ ଆପଣ ସେତିକି ଆଉ ଭଡା ନେବେ। ତ ଯଦି ଆପଣ ଦଶଟା ଘର ବି କରିଦେବେ ତ ଆପଣଙ୍କ ମ କୋଡିଏ ହଜାର ମାସକୁ ଉଠିବ।
ଆଚ୍ଛା।
ଆଜ୍ଞା। ବାକି ଆପଣଙ୍କ ଜାଗା ଟା ବି ସେତିକି ବୋଡ ହବା ଦରକାର ଦେଖ ମାନେ ଦଶଟା ଘର ହେଇପାରିବ।
ମୁଁ ତା ଉପରକୁ ଉପରକୁ ଯଦି କରିବା ପାଇଁ ଚାହିଁବି
ଉପରକୁ
ଯଦି ମୁଁ ବେସ୍ ଟା ବେସ୍ ଟା ମଜବୁତ କରିକି ଉପରେ ଯଦି ତା ଉପରେ ଉପରେ ଯଦି କରିମି ତାହେଲେ
ଦେଖନ୍ତୁ ଆପଣ ଉ ମାନେ ଇଏ କହିଚନ୍ତି ଠିକ ଅଛି। ବାକି ଲୁକମାନେ ଯେ ବହୁତ କୁଠିଆ ହେଇଗଲେଣି ତ ସେମାନେ ତଳ ଦୂକାନକୁ ଫାଷ୍ଟ ଯାଆନ୍ତି ଉପରୁ ଦୁଆରୁଙ୍କୁ ଫାଷ୍ଟ ଯାଆନ୍ତିନି ଆପଣ ବି ଦେଖିଥିବେ ଯେ ଆପଣ ଆପଣଙ୍କ ଗୋଟେ କାହା ଇଚ୍ଛା ମୁଁ କହିପାରିବିନି ବାକି ବହୁତ ନୋକ ତଳ ଦୋକାନକୁ ହିଁ ଯାଆନ୍ତି ସେମିତି ବେଶୀ ଉପର ଦୋକାନ କୁ ଯାଆନ୍ତିନି। ତ ଉପର ଦୋକାନରେ କେହି ନେବେନି।
ଦିଆ ହେବ ତାହେଲେ।
ଦେଖନ୍ତୁ ଆପଣ ଦୋକାନ କରୁଛନ୍ତି ଦିିତଲା ବିଲ୍ଡିଂ କରିବ ସିନା ଲିଫ୍ଟ କିଏ ଲଗେଇ ପାରେନି। ଯଦି ଆପଣଙ୍କର ଏତେ ବଜେଟ ଅଛି ତ ଆପଣ ପେଟ୍ରୋଲ ପମ୍ପ ବି କିଛି ଦିନ କରିପାରିବେ ବାକି ଆପଣଙ୍କୁ ଟିକେ ପରମିସନ ପାଇଁ ଟାଇମ୍ ଲାଗିବ। ଆପଣ ଯଦି ଦୋକାନ କରଚନ୍ତି ଲିଫ୍ଟ ଲଗେଇବେ ତ ସେଟା ଟିକେ କହିପାରିବିନି ମୁଁ ଯଦି ଆପଣଙ୍କର ପଇସା ଅଛି ତ ଆପଣ ଲଗେଇ ପାରିବେ ନହଲେ
ଆ ଶୁଣନ୍ତୁ ଦୋକାନ ଟାଇପ ର ବା କି ଯଦି ମୁଁ ସେମିତି ବଡ଼ ଆକାରର କରିବା ପାଇଁ ଚାହିଁବି ତାନ୍ ତ ମୁଁ ତା ଅପେକ୍ଷ୍ୟା ମଲଟା କରଦେବା ସୁବିଧା ହେବ ନା।
ହୁଁ ଆପଣ ମଲ୍ ବି କରିପାରିବେ କିଛି ଅସୁବିଧା ନାହିଁ।
ତାହେନେ କି କି ଆଇଟମ୍ସ୍ ରକ୍ଷି ହେବ ସେଇଠି?
ମଲର ତ ଆପଣ ଚାହିଁଲେ କିଛି ମଲ୍ ଅଛି ଯେ ଖାଲି ଯାଁ ପେଣ୍ଟ ପୁଅ ଝିଅର ଖାଲି ଯାଆ ପେଣ୍ଟ ଆଉ ସେଠି କିଛି ପାଇବେନି। ଯଦି ଆପଣ ଚାହିଁବେ ଖାଲି ଯାହା ପେଣ୍ଟ ରଖିପାରିବେ ନହେଲେ ଆଉ ଗୋଟେ ଗୋଟେ ମଲ ଅଛି ସିନା ସବୁ ଛୁଟିଆ ଛୁଆ ଜିନିଷ ପାଖରୁ ଖେଳନା ପାଖରୁ ସେଣ୍ଟ ପାଖରୁ ଅ ଜୋତା ପାଖରୁ ସବୁ ମିଳିିବ ସ - ସେଟା ଆପଣଙ୍କ ଉପରେ ନିର୍ଭର କରେ।
ଚଡ଼ିବି ବି ମିଳିବ ତ?
ସବୁ ସବୁ ପିନ୍ଧିବା ଜିନିଷ ସବୁ।
ଆଚ୍ଛା।
ଆଜ୍ଞା ଆପଣ ଦେଖନ୍ତୁ ଫାଷ୍ଟ ଆପଣଙ୍କ ବଜେଟ ଟା କେତେ? ଆପଣ କେତେ ଟାଇମରେ କରିବାକୁ ଚାହୁଁଛନ୍ତି ଆପଣଙ୍କ ନିହାତି ଦରକାର ଥିବ ତ ଗୋଟେ ଦିଟା ଦୋକାନ କରିକି ଆପଣ ଭଡାରେ ବି ଦେଇପାରିବେ ଆଉ ଯେତିକ ଜାଗାରେ ବିନ ନହେଲେ ସେତିକି ରେ ଫେର୍ ମୋର କରିବାରେ ଇଏ।
ଦେଖନ୍ତୁ ଯଦି ମୁଁ-ଉ-ଉ ମୁଁ ଯଦି ମୁଁ ମଲ୍ ଟା ବି କରିନି ତ ମୋତେ ବି ତ ଆଭରେଜ୍ ଟାଇମ୍ ଲାଗିବ ନା ସେଥିପାଇଁ। ଥୋଡ଼ିନା ଜଲ୍ଦି ଜଲ୍ଦି ହେଇଯିବ ଏତେ ଜଲ୍ଦି ତ ହବନି ନା ତ ହେଲା ବେଳକୁ ହଁ ଦି ତିନି ବର୍ଷ ଲାଗିଯିବ ଟାଇମ୍।
ଦେଖନ୍ତୁ ସେଟା ଆପଣ ମଲ୍ କରୀବେ ନା କା ବାହାଘର ଗୋ ଠିକ କରିବେ ଆପଣଙ୍କୁ ଏତେ ଟାଇମ ଲାଗିବ। ଦି ତିିନି ବର୍ଷ ମଲ୍ ପାଇଁ, ଆପଣଙ୍କୁ କିଏ କହିଲା ଦି ତିିନି ବର୍ଷ ମଲ୍ ପାଇଁ ଲାଗେ? ଆପଣଙ୍କ ପାଖରେ ପଇସା ଥିଲେ ସବୁ ହେଇ ଦେଖନ୍ତୁ ବଡ ମାନେ କେତେ ଗଲୁନ ଆପଣଙ୍କ ଆପଣ ଙ୍କୁ ଫାଷ୍ଟ କୁହନ୍ତୁ
ଦେଖନ୍ତୁ ମୋର ଯେ ଏତିକି ଅଲଗା ଯେ ସବୁ ଜାଗା ଅଛି ତ ମୁଁ ସେଗୁଡା ଯଦି ବିକ୍ରି କରିମି ତ ମତେ ସେଗୁଡା ବିକ୍ରି କରତେ ଟାଇମ ବି ଲାଗିବ ନା। ତ ଲୋକ ଠିକ୍ ହେଲେ, ସେଇଟା ବିକିଲେ, ତାପରେ ତ ମୁଁ ଅ-ଅ ଷ୍ଟାର୍ଟ କରମି ନା ମଲ୍ କାମ ଟା।
କଣ ଆଉ କଣ ବିକି କଥା କହୁଛ ମୁଁ ଶୁଣି ପାରିଲିନି ଟିକେ।
ଜାଗା ଅଲଗା ସବୁ ଅଛି ଜମି ମୋର ଯା ଅଛି।
ହଉ ମ୍ୟାମ୍ ଆପଣ ମାନେ ଦେଖିକି ଆପଣ ଅନୁସାରେ କରନ୍ତୁ ଆପଣଙ୍କୁ କେତିକି ଟାଇମ ଦରକାର କେତିକି ପର୍ଯ୍ୟଟନ ଆପଣ କରିପାରିବେ ତ ଆପଣଙ୍କୁ ଯାହା ଠିକ ଲାଗୁଛି ମଲ୍ ବି କରିପାରିବେ ଦୋକାନ ବି କରିପାରିବେ
ମୁଁ ଭାବୁଛି କି ମଲ୍ଲ ଟା ମଲ୍ଲ ଟା କରିବାଟା ମୋ ପାଇଁ ଠିକ୍ ରହିବ।
ହଁ ବାକି ଦେଖନ୍ତୁ ଆପଣ ଫାଷ୍ଟ କହିଲେ ଯେ ଉ-ଉ ତ ଆପଣଙ୍କୁ ଟିକେ ଶୀଘ୍ର ଦରକାର ତ ଶୀଘ୍ର ପାଇଁ ତ ଏଇଟା ତ ଟିକେ ଶୀଘ୍ର ହବନି ନାମି ପାଖା ପାଖି ଛଅ ମାସ କି ସାତ ଆଠ ମାସ କହିହବନି।
ସେଥିରୁ ମାନେ ଯାହାବି ଯଦି ମୁଁ ଏବେ ଷ୍ଟାର୍ଟ କରିମି ତ ମୋତେ ଫାଷ୍ଟ ମୋ ଜମିଟାକୁ ବିକ୍ରି କରିବାକୁ ହବ।
ଆଜ୍ଞା,
ତ ସେଇଟା ବିକ୍ରି କରତେ ବହୁତ ଟାଇମ୍ ଲାଗିବ କାହିଁକିନା ପାର୍ଟି ଯୋଗାଡ଼ ହବ ତ ତାକୁ ବିକିତେ ହବ ପଇସା ଫଇସା ସବୁ ହୁଁ ଦାୟିତ୍ୱ ବୁଝି ସାରିଲା ପରେ ତ ମୁଁ ଏ କାମ ଷ୍ଟାର୍ଟ କରିବି ନା।
ଆପଣ ଯଦି କହିବେ ସେଟା ମୁଁ ମାନେ ଅଛନ୍ତି ନୁଗାଡୁ ମୁଁ ତାଙ୍କୁ କହିକି ଆପଣଙ୍କର ବିକ୍ରି କାଳେ କରିଦେ
ଦେଖନ୍ତୁ ମୋ ବଜେଟ୍ ହିସାବରେ ମତେ ଦରକାର ପଇସା ନା କି ମାନେ ସେ ଯଦି କମ ପଇସା କହିବେ ମୁଁ ତ ଆଉ ସେମାନଙ୍କୁ ବିକି ପାରିବିନି। ଆପଣ ଆପଣଙ୍କ ଆପଣ ମତେ ତାଙ୍କ ସହିତ ଟିକେ କଥା କରେଇଦେବେ। ତ ମୁଁ ସେଇ ହିସାବରେ ଯଦି ମତେ ସୁଇଟେବଲ ଲାଗେ ପଇସାଟା ତାହେଲେ ମୁଁ ଆଗକୁ ବଢ଼ିବି।
ଆଜ୍ଞା, ଆଜ୍ଞା।
ଆଚ୍ଛା ହଉ, ଠିକ ଅଛି। ଏ ବିଷୟରେ ମୁଁ-ଉ-ଉ-ଉ ଆପଣଙ୍କୁ ବୁଝିକି ଜଣେଇବି।
ଆଜ୍ଞା,